ହ୍ୟାଲୋ।
ହଲ ହ୍ୟାଲୋ ରାଧେ ରାଧେ।
ଆଧିକାଲି।
କଣ କରୁଛନ୍ତି?
ଏବେ ଖାଇ ସାରିକି ମୋର ଯୋଉ ଛୋଟ କୁକୁର ଗୋଟେ ଅଛି ତାକୁ ଗାଧେଇକି ବସିଛି।
ଓହୋ।
ଆଜ୍ଞା।
କଣ ଖାଇଲେ?
ଛତୁଆ ଆଉ ତଡକା।
ଆଁ ଛତୁଆ ସହିତ ତଡକା।
ଆଜ୍ଞା।
ଇଏ କେମିତିକା ଖାଦ୍ୟ? ଛତୁଆ ସହିତ ତଡକା।
ଅ ମତେ ଖାଲି ଛତୁଆ ଖାଇବାକୁ ଯେହେତୁ ଭଲ ଲାଗେନି। ଆ ସେଥିପାଇଁ କି ମୁଁ ଛତୁଆ ତା ସହିତ ତଡକା ଲଗେଇକି ଖାଏ।
ଓ ଆଚ୍ଛା ଆଚ୍ଛା।
ଆଜ୍ଞା।
ଏବେ ଛତୁଆ ଖାଇଲେ। ଆଉ ଭୋଜନ କେତେବେଳେ କରିବେ?
ଆଉ ତିନିଟା।
ଆପଣଙ୍କର ତାହାଲେ ବହୁତ ଭଦ ଅଭ୍ୟାସ ଅଛି। ଯାହା ଜଣା ପଡୁଛି ଆଉ।
ଆଜ୍ଞା ସେମତି ନାହିଁ ଆମର ଅ କହିବାକୁ ଗଲେ ଘରେ ମଧ୍ୟ ତିନିଟା ସାଢ଼େ ଦିଟା ଆଡିକି ଅଁ ମଧ୍ୟାହ୍ନ ଭୋଜୋନ କରନ୍ତି ସେଥିପାଇଁ କି
ଆଚ୍ଛା। ଆଉ କଁ କୁହନ୍ତୁ।
ଆପଣ ବର୍ତ୍ତମାନ କଣ କରୁଥୁଲେ।
କିଛି ନାହିଁ ବସିଥିଲି କଁଟା ବି କରିବି।
ଆଚ୍ଛା।
ମୁଁ ଗାଧୋଇବି ନାଇଁ ଏଯାଏଁ ଆପଣ ତ ଗାଧୋଇ ପଡ଼ିଥିବେ।
ଏଁ ନାଁ ନାଁ।
ଲେଟ୍ ତ ହେଲାଣି କିନ୍ତୁ ଗାଧେଇନି ଗାଧେଇକି ଫୁଣି ଖାଇବି ପୁଣି ଖାଇକି ଫୁଣି ଏଇ କାମରେ ବସିବାକୁ ପଡ଼ିବ।
ଆଞା ଆଞା।
ବିରକ୍ତି ଲାଗୁଚି।
ଏଇ ଟାସ୍କଟି ଜଲ୍ଦୀରୁ ଜଲ୍ଦୀ ସରିଗଲେ ବୋହୁତ ଭଲ ହବ।
ଯଦି କିଛି ଦିନ ପୂର୍ବରୁ ଯଦି କାର୍ଯ୍ୟଟି ଆରମ୍ଭ କରିଥାନ୍ତି ତାହେଲେ ଯଥା ସମୟରେ ସରିଯାଇଥାନ୍ତା କିନ୍ତୁ କଁ କରିବା ମୋ ବୋକାମିର ଦୁର୍ଦ୍ଦଶା ଏବେ ମୁଁ ଭୋଗୁଛି।
ଓହୋ। ମତେ ଯେହେତୁ ଚାରି ପାଞ୍ଚ ଦିନ ପୂର୍ବୁରୁ ହିଁ ଆସାଇଁନ ହେଇଛି। ତ ଦେଖାଯାଉ କଣ ହୋଉଛି।
ଆଜ୍ଞା। ଆଉ କଣ ଏବେ ଘରେ ଭୋଜୋନ ହେଇଛି।
ଆଉ ଭାତ ଡାଲି ଆଉ କଣ ହେଇଥିବ ଜାଣିନି।
ଆଚ୍ଛା ଆଚ୍ଛା ଭଲ।
ଆଜ୍ଞା।
ଆପଣଙ୍କୁ ଆମିଷ ଭିତରୁ କୋଉ ଆମିଷ ଟା ଅଧିକା ଭଲ ଲାଗେ।
ଆ ସେମିତି ତ ମୁଁ କହିପାରିବିନି ଉଁ ସେଟା ତ ମୁଁ ଇଚ୍ଛା ଉପରେ ନିର୍ଭର କରେ।
ଆଚ୍ଛା।
ଆଜ୍ଞା।
କିଏ ଗୋଟେ ସୁଖୁଆ ଭାଜୁଚି ଏତେ ଜୋରେ ଗନ୍ଧୋଉଚି।
ହଁ ଏଟା କିନ୍ତୁ ମତେ ଜମା ବି ପସନ୍ଦ ନୁହଁ ସୁଖୁଆ।
ହଁ ମତେ ବି।
ମୁଁ କେବେ ବି ଖାଏନି ଆମ ଘରେ ବି ଇଭେନ୍ ହୋଉଥୁବ। ଖାଇବାକୁ ମୁଁ ସେଠି ରହେନି ମୁଁ ଉପର ରୁମକୁ ପଳେଇ ଆସେ।
ଆଚ୍ଛା ଆଚ୍ଛା। ଆଜି କେତେ ତାରିକ।
ଆଜି ତିନି ଜୁଲାଇ।
ମନେ ଆଉ ରହିଲା ତେର ଦିନ ରହିଲା।
ରଥଯାତ୍ରା।
ଆଜ୍ଞା।
ଏଥର ରଥଯାତ୍ରା ବୁଲିବା ପାଇଁ ଯିବେ ଆପଣ।
ଆଜ୍ଞା ନିଶ୍ଚିତ।
ଭଲ ଆଉ।
ମୁଁ ନିଶ୍ଚିତ କରିଛି ବାକି ଜଗା ନିଶ୍ଚିତ କଲେ ହେଲା।
ଆଜ୍ଞା ଆଜ୍ଞା ଏଟା ବି ଠିକ୍ କଥା।
ହ
ଆଉ କଣ କୁହନ୍ତୁ?
କଣ ଆଉ କହିବି କିଛି ତ ମନେ ପଡୁନି ଖାସ୍ କିଛି କୋଶ୍ଚିନି ମନେ ପଡୁନି ଆ କଣ ପଚାରିବି ଆଉ? ଆପଣ ପାରାଦ୍ୱୀପ କେବେ ଯାଇଚନ୍ତି?
ନାଁ ମୁଁ କେବେ ଯାଇନି ପାରାଦ୍ଵୀପ।
ଆଚ୍ଛା। ମୁଁ ମୁଁ ଯାଇଥିଲି ଦୁଇ ହଜାର ଚବିଶି ରେ ଯାଇଥିଲି। ପାରାଦ୍ଵୀପ ବିଚ୍ କୁୁ କୋଚିଂ ସେଣ୍ଟର ର ପିକନିକ୍ ଥିଲା।
ଓ ହୋ। ଟିକେ ଦି ମିନିଟ୍ ୱେଟ୍ କରିବେ ଟି
ଆଜ୍ଞା।
କିଏ ଟିକେ ଅପେକ୍ଷା କରନ୍ତୁ।
କିଛି ନ କହିଲେ ତ କଲ୍ ଏମିତି ରେ ବି ରିଜେକ୍ଟ ହବ। କଣ ମତେ ବି ତା ଭିତରେ କଣ କହିବାକୁ ପଡ଼ିବ। ଅସୁବିଧା ହେଇଯିବ ନହେଲେ ଆପଣ ବ୍ୟସ୍ତ ଅଛନ୍ତି ତାହେଲେ?
ନାଇଁ ନାଇଁ ବ୍ୟସ୍ତ ତ ନାହିଁ ଏବେ ହଠାତ୍ ମା ଡାକୁଚନ୍ତି ତ ମୁଁ ଜାଣିନି କଣ ପାଇଁ କି। ଆପଣ କୁହନ୍ତୁ ନହେଲେ ମୁଁ ପରେ ଶୁଣିଦେବି।
ଆଚ୍ଛା ନାଇଁ ନାଇଁ ଆପଣ ଯାଆନ୍ତୁ ନହେଲେ।
ନାଇଁ ଆଉ ଆ ଆଉ
ଚଳିବ ଚାରି ମିନିଟ୍ ତ ଅଛି ଶୁଣି ଦିଅନ୍ତୁ କଣ କହୁଛନ୍ତି। ମୁଁ ତା ଭିତରେ ଘଡ଼ଘଡ଼ ହେଇଯିବି ନହେଲେ।
କୁହନ୍ତୁ କୁହନ୍ତୁ ମୁଁ ଶୁଣୁଚି।
ଯାହାହଉ ଆଜି ବର୍ଷା ଟିକେ ହଉନି।
ନାଇଁ ଆମର ଏପଟେ ତ ଯୋରେ ବର୍ଷା ପ ପକେଇଲାଣି ସେଇଥିପାଇଁ କି ମୋ ମା ମତେ ଡାକୁଥିଲେ ବାପରେ
ହଁ। ଆଚ୍ଛା ଭାଇ ହଁ ଏବେ ଝିପି ଝିପି ପକଉଚି ହଁ ଦେଖିଲି ଏବେ।
ଆଜ୍ଞା।
ମୁଁ ଜାଣିପାରୁନି ମୋ ମା କଣ ପାଇଁ କି ଲୁଗା ଶୁଖଉଚନ୍ତି ଛାତ ଉପରେ ଜାଣିଚନ୍ତି ବର୍ଷା ପାଗ।
ହଁ ଆମର ବି
ମତେ ଏଇ ଜିିନଷ ଜମା ବି ପସନ୍ଦ ନୁହଁ ମୁଁ କହୁଛି ଦଶଟା କପଡ଼ା ଗୋଟେ ଦିନରେ ପନ୍ଧିଦେବି କିନ୍ତୁ ଏମିତି ବାର୍ ବାର୍ ଶୁଖେଇକି ଛାତ ଉପରକୁ ଦୌଡ଼ି ପାରିବିନି। ହ୍ୟାଲୋ।
ହଁ ଆଜ୍ଞା।
ଆଜ୍ଞା କୁହନ୍ତୁ।
ଆଜ୍ଞା ଆଜ୍ଞା କହି କହିକି ମୋ ମୁଣ୍ଡ କାମ କରୁନି।
ଆପଣ କୋଉ ସ୍କୁଲ୍ ରେ ପାଠ ପଢ଼ୁଥିଲେ ଦଶମ?
ଉଁ ବ୍ରହ୍ମେସ୍ଵର ହାଇସ୍କୁଲ୍।
ଓ ହୋ।
ଏଇଟ୍ କ୍ଲାସ୍ ଯାଏ ତ ସାଇବଣା ପାଣିରେ ପଢୁଥିଲି ଯୋଉଠି ତାପରେ ଛାଡ଼ିଦେଲି।
ତାହଲେ ଭ୍ରମେଶ୍ଵରରେ ସ୍କୁଲରେ ତ ଆପଣ ଚିହ୍ନିଥିବେ ବୋଧ କେତେ ପିଲାଙ୍କୁ। ମୋର ଅଛନ୍ତି ବୋହୁତ ଜଣ ଚିହ୍ନା।
ଓହ ଭୁଲି ଗଲିଣି ମୁଁ ତାହେଲେ ଆପଣଙ୍କୁ।
ଉ ହୁଁ ନା କହିଲେ ଜାଣିପାରିବେ କି।
କୁହନ୍ତୁ ଦେଖିବା।
ଆଉ ସ୍ଵାଧୀନ ବୋଲି ଗୋଟେ ପିଲାଟେ। ଆଉ ଶୁଭମ୍ ମହାରି ତା ନା।
ଏମିତିରେ ବି ସେ ଛୋଟ ବଳ ରହେ।
ହଁ ହଁ ସେଇଟା ବି ଠିକ କଥା।
ତାକୁ କେମିତି ଜାଣିଲେ?
ସିଏ ମୁଁ ଯାଉଥିଲି ସପ୍ତମ ଅ ଷଷ୍ଠ ନା ସପ୍ତମ ନୁହଁ ଷଷ୍ଠ ପଞ୍ଚମରେ ଗୋଟେ ଟିୁଉସନ ଯାଉଥିଲି। ତ ସେଇଠି ହିଁ ସେମାନେ ସବୁ ଦେଖା ହେଇଥିଲେ ମୋ ସହ।
ଆଚ୍ଛା ଆଚ୍ଛା।
ଆଜ୍ଞା ଆପଣ ଅଷ୍ଟମ ଯାଏ ଥିଲେ ସାଇବିଣା ପାଣିରେ।
ଅଷ୍ଟମରେ ଏଇ କ୍ସ ଟା ଅଷ୍ଟମ ପଢିନି ଅଷ୍ଟମ ଟା ଏଇ ମାନେ ରମେଶ୍ଵରରେ ପଢିଲି।
ଓହୋ ତାହେଲେ ତ ସାଇବିଣା ପାଣିର ଯୋଉମାନେ ବଡ ଅଛନ୍ତି ଆପଣଙ୍କ ଗୋଠୁ ଶ୍ରେଣୀରେ ସେମାନଙ୍କୁ ବି କେତଜଣଙ୍କୁ ଚିହ୍ନିଥିବେ ବୋଧେ।
ସାଇବୀଣାପଣିରେ।
ଆଜ୍ଞା।
କାହାର ନାଁ ମନେ ନାହିଁ।
ସାଗର ବିଶ୍ୱାଳ।
ସାଗର ବିଶ୍ୱାଳ ହଁ ହଁ ହଁ। ହଁ ଦେଖିଛି ଦେଖିଛି ତାଙ୍କର ଏଠି ବ୍ରହମେଶ୍ୱର ଫୁଲ ଦୋକାନ ହଁ ଜାଣିଛି।
ଆଜ୍ଞା। ଆଉ ଶୁଭମ କୁମାର ସାହୁ ଏମତିକି ଶୁଣିଥିବେ। ସାଗର ବିଶ୍ୱାଳଙ୍କ ହିଁ ବୋହୁତ ଭଲ ସାଙ୍ଗ ସିଏ।
ହଉ ସେ ଡେଙ୍ଗା ହେଇକି ତ।
ଆଜ୍ଞା ଆଜ୍ଞା।
ହଁ ଜାଣିଛି ସେ ଖେଳନ୍ତି କବାଡି ଖେଳନ୍ତି ଆମ ସହିତ।
ଆଜ୍ଞା ଏଇମାନଙ୍କ ସ ମୁଁ ମୋର ଷଷ୍ଠ ଶ୍ରେଣୀରେ ଯୋଉ ଟିଉସନ ଯାଉଥିଲି ସେମାନଙ୍କୁ ଏମାନଙ୍କ ସହ ସବୁ ମୁଁ ସେଠି ଦେଖା ହେଇଥିଲି।
ଆଜ୍ଞା ତାହେଲେ ଆପଣଙ୍କର ଏତେ ପୁରୁଷ ବନ୍ଧୁ ଅଛନ୍ତି ନାଇଁ କି।
ଆଜ୍ଞା ସେମାନେ ସବୁ ଥିଲେ ଏବେ ଆଉ ନାହାନ୍ତି ଯେହେତୁ ମୁଁ ସେ ଟଉସନ ରେ ପଢୁଥିଲି। ତ ସେତେବେଳେ ସେମିତି ଚିହ୍ନା ଥିଲେ ବଡ ଭାଇ ହେବେ। ଏବେ ଆଉ ସେମାନଙ୍କ ସହିତି ଚିହ୍ନା ପରିଚୟ ନାହିଁ କଥାବାର୍ତ୍ତା ବି ନାହିଁ।
ହ ଭଲ ହଉ ପରିସମାପ୍ତି ଘଟିଗଲାଣି ସମୟର।
ଆଜ୍ଞା।
ଆଗମି କଲ ରେ କଥା ହବା।
ଆଜ୍ଞା।
ଜୟ ଜଗତ୍
ଜୟ ଜଗନ୍ନାଥ।